ଶୁଭମ ଭା ଆଉ କଣ ଭଲ ତ।
ହଁ ଭାଇ ସବୁ ଭଲ ତମର ସବୁ କଣ କୁହ।
ଆରେ ମୁଁ କ ଆରେ ମୁଁ କହୁଥିଲି ଯେ ତମେ ଯୋଉଠି ରୋରାଙ୍ଗ୍ କଲେଜେରେ ପଉଛ ମୁଁ ବି ଏଠି ଟିକେ ଜଣେଇ ଦେବି ବୋଲି ଭାବୁଚି। ତ ସେଇଠିର ଅଫିସ୍ କେମିତି କଣ କେମିତି କାରଣ ତାର ବାତାବରଣ ପରିବେଶ ଶିକ୍ଷକମାନେ ଆଉ ସବୁ ଷ୍ଟୁଡେଣ୍ଟ୍ ସିନିୟର ମାନେ ସବୁ ଭଲ ତ।
ନାଇଁ ତମୁକୁ ଯିଏ କହିଛି ରୋଲାଣ୍ଡ କଲେଜ୍ ମୁଁ ରୋଲାଣ୍ଡ ପଢୁନି ତା ପା ଖ ନେଷ୍ଟ୍ କଲେଜରେ ମୁଁ ପଢୁଛି। ବି ଟେକ୍ କରୁଚି ଅଁ ରୋଲାଣ୍ଡ ମୁଁ ଯାହା ଶୁ ଶୁଣିଆରେ ରୋଲାଣ୍ଡ ଭଲ ତାର ହଁ ଫିସ୍ ଷ୍ଟ୍ରକ୍ଚର୍ ତାର ଯାହା ବି
ଆରେ ଆଛା ଆଛା ସରି ସରି ଭୁଲ୍ ହେଇଗଲା ମୁଁ ସେଇ ନିଷ୍ଟି ତମ ପାଖୁକୁ କଲ୍ କରି ଦେଲି ବୋଧେ ତମ ସ୍ ତମ୍ ପାଖୁକୁ ହଉ ତମେ ତ ନିଷ୍ ଟିରେ ପଢୁଛ ଯଦି ତମେ ତ ଆମ ପ୍ରେମ୍ ପ୍ରସାଦ ଭାଇକି ଜାଣିଥିବ?
ହଁ। ସେ ଆମର ସାଇଡ୍ ସେକ୍ସନ୍ ସାହେ ଶ୍ରେଣୀ କ କ୍ଷରେ ବସିଛନ୍ତି ସେ ଭଲ ସେ ବି ଗୋଟେ ଭଲ ପିଲା ଭଲ ଛାତ୍ର ବି। ଯାହା ଏସବୁ ଆମର ଅନଲାଇନ୍ କାମରେ ବିଜି ରହିଥାଉଚନ୍ତି।
ଆଛା ମୁଁ କହୁଥିଲି ଯେ ଆମ ଗାଁର ଦୁଇ ଜଣ ଛାତ୍ର ମଧ୍ୟ ସେଇଠି ପାଠ ପଢୁଛନ୍ତି ସେମାନେ ମୋର ବୋଧେ ବୋହୁତ କ୍ଲୋଜ୍ ସାଙ୍ଗ। ତାଙ୍କର ନାମ ହଉଚି ଗୋଟେ ରୁଦ୍ରମୀ ବରାଳ ଏବଂ ଆଉ ଗୋଟିଏ ହଉଛି ଆଶୁତୋଷ ପାଣିଗ୍ରାହୀ। ଛ କି ସେମାନଙ୍କୁ?
କ୍ଷମା କରିବେ ମୁଁ ଜାଣିନି ପଢୁଥିବେ ତାହେବେ ଯଦି ସିଏ ମୋ ଠୁ ସାନ ହେଇଥିବେ ୟା ବଡ ହେଇଥିବେ କାଇଁ ଆ ଆମ ଶ୍ରେଣୀରେ କେହି ରୁଦ୍ର ଏସବୁ ନାହାନ୍ତି।
ଆଚ୍ଛା ଆଚ୍ଛା ଠିକ୍ ଅଛି ସେମିତି କିଛି ନାଇଁ ଚିହ୍ନିଥିଲେ ବି କଣ ପଚାରୁଥିଲି। ତାହେଲେ ତମର କୋଉ ଯଦି ସାଙ୍ଗ ରୋଡଲାଣ୍ଡ କଲେଜେରେ ପଢୁଛି ତାକୁ ଟିକେ ପଚାରିବେ କି ସେ ମତେ ସେ ରୋଡଲାଣ୍ଡ କଲେଜେ ବିଷେୟେରେ କହିବେ ଆଉ ମୁଁ କଣ ଶୁଣିଥିଲି ଯେ ଆମ ବ୍ରହ୍ମପୁରରେ ଦୁଇଟି ରୋଲାଣ୍ଡ କଲେଜ ଅଛି। ମୁଁ ଏଇ ଆମର ଗୋପାଳପୁଖୁର ପା ପୁରୁ ପାଖେରେ ଥିବା ଲୋ କଲେଜେ କଥା କହୁଚି। ସେ ରୋଲାଣ୍ଡ କଲେଜେରେ କେମିତି କଣ ବାତାବରଣ ସବୁ ଟିକେ ବୁଝିକି ମତେ କହିଥାନ୍ତ। ଏବଂ ଯେହେତୁ ଆମ ଗାଁ ର ଆମେ ପାଞ୍ଚଛ ଜଣ ସାଙ୍ଗ ମିଶିକି ଯାଇକି ସେଇଠି ରହିବୁ? ତ ଟିକେ ଭଲସେ ବୁଝିକି କୁହ?
ଦେଖ ଭାଇ। ରୋଡଲାଣ୍ଡ କଲେଜ ବ୍ରହ୍ମପୁର ଯାହା ଅଣ୍ଡରରେ ଯାଉଛି ଦୁଇ ପ୍ରକାର ଅଛି ଗୋ ରୋଲାଣ୍ଡ କଲେଜ ଯାହା ବୈଷୟିକ ଶିକ୍ଷା ବୈଷୟିକ ଆମର ଯୋଉ ଟେକ୍ନୋଲୋଜି ଉପରେ କାମ କରୁଛି ଆଉ ଆଉ ଗୋଟେ ରୋଲାଣ୍ଡ ଯୋଉ ଫାର୍ମାସି ଆମର ଯ ମେଡିସିନ ଏସବୁ। ଡାକ୍ତରୀ ଉପକରଣ ଯାହା ସବୁ ସେ ସବୁ। ଆମର ଯୋଉ କଲେଜ ପାଖରେ ଯୋଉ ରୋଲାଣ୍ଡ ଅଛି ସେଠି ର କଥା ତ ମୁଁ ଜାଣିଚି। ସେଠି ବିଷୟରେ କହିପାରେ ସେଠି ଆମର ବହୁତ ସାଙ୍ଗ ବନ୍ଧୁ ବା
ତାଙ୍କୁ କହୁଛନ୍ତି ଯାହା ତାଙ୍କର ପରୀକ୍ଷା ସବୁ। ଆରାମ ସେ ହେଇଯାଉଛି କିଛି ବାଧା ହଉନି ଆରାମ ସେ ନ ପଢ଼ିଲେ ବି ଠିକ ହେଇଯାଉଛି କହୁଥିଲେ। ଆଉ ବାକି ତ ମୁଁ ଜାଣିନି କଣ ହଉଛି ତମେ ଯାହା
ଆଛା ଠିକ ଅଛି କାଇଁ ମୁଁ ତ ଏ ବିଷୟରେ କିଛି ଜାଣି ନାହିଁ? ତ ତମକୁ ମୁଁ ଏଇ କଥା ଆଉ ଗୋଟେ ପଚାରିବି ଯେ ତମ ଯୋଉ ସେଇ ରୁମରେ ରୁମ ଭଡା ନେଇକି ରହ ଅଛ ସେଠି ଟିକେ ଖାଇ ହଉଛି କି କଣ? ସେଠି ମୁଁ କଣ ଶୁଣିଥିଲି ନାଳ ନର୍ଦମା ବେଶୀ ଟିକେ ରହିଅଛି। ଏବଂ ସେଠି ନାଳରେ ଟିକେ ଅସନା ପ୍ରକାରର ବାସ୍ନା ବି ଆସିଥାଏ। ଆଉ ବହୁତ କିଛି ଏମିତି ଶୁଣିଛି ଆଉ ପନିପରିବା ତ ରେଟ ଭାଇ ସବୁଆଡେ ଜାଣିଥିବ ଆମର ଏପଟେ ତ ବାଇଣ କିଲୋ ଷାଠିଏରୁ ସତୁରୀ ଟଙ୍କା ଅଛି।
ହଁ। ରେଟ ପନିପରିବା ଦେଖ ଏଇଟା ହଉଛି କୋଉ ମାସ? ଏଟା ହଉଛି ବର୍ଷା ଋତୁ ପାଖେଇ ଆସିଲାଣି। ତ ପନିପରିବା ଯାହା କେତେଟା ତ ଦର କମିବ କେତେଟା ଦର ଅଧିକ ହବ।
ପ୍ରାୟ ପନିପରିବା ଶସ୍ତା ହୋଇପାରେ କମ ପାଇଁ ନୂଆ ପାଣି ପଡିଲା ଜମିରେ ନୂଆ ନୂଆ ସବୁ ପ୍ରକାର ପରିବା ହବ। ଯାହା ଯେତେ ପରିବା ଅଧିକ ହବ ସେତେ ଦର କମିବ। କୃଷି ବି ସେତେ ପରିମାଣରେ ଚାଷ ସେ ତା ଜମିରେ କରିପାରିବ। ତ ଦର ଯାହା ଗ୍ରୀଷ୍ମ ଋତୁରେ ଥିଲା ତାଠୁ ଏଥର କମିପାରେ। ବୋଲି ଆଶା କରାଯାଇଛି। ତମର ସେକାନି କଣ ଚାଷ କରାଯାଉଛି?
ଆରେ ଏମାର୍ ଏ ଏପଟେ ତ ମୁଖ୍ୟତଃ ବାଇଗଣ ଚାଷ ଏବଂ ଧାନ ଚାଷ ଏବଂ କାକୁଡ଼ି ବୋଇତାଳୁ ଏମିତି ସାତରୁୁ ଦଶ ପ୍ରକାର କରାଯାଏ। କିନ୍ତୁ ମୁଁ କହୁଥିଲି ଯେ ଯେହେତୁ ଆମର ଚାଷୀ ଘର ଲୋକ ସବୁ ଜିନିଷ ତ ଚାଷୀ ଘର ହୋଇକି ଚଳିପାରିବେନି ଭାଇ ଯେହେତୁ ଚାଷୀ ଲୋକ ଯିଏ ତାକୁ ଆପଣ ପଚାରିବେ କି ଚାଷୀ କାର୍ଯ୍ୟରେ କେତେ ଭାଇ ଦୁଃଖ? ସେମାନେ କହିଲେ କହିବେ ନ ସରେ କାରଣ ଦେଖନ୍ତୁ ଆପଣ ଆଜି ପାଣି ମଡେଇଥିବେ ନଦୀରୁ ଆଣିକି। ସେଇଦିନ ହେଇ ଯଦି ଭୁଲରେ ମଧ୍ୟ ମେଘ ହେଇଗଲା। ତାହେରେ ତମର ସବୁ ଫସଲ ବର୍ବାଦ ହେଇଯିଗଲା ବି ତମେ ଭାବି ଯାକୁ ପଡ଼ିବ। ଯଦି ଆପଣ ଭାବିବେ ମେଘ ହବ ପାଣି ମଡ଼େଇବେନି। ଯେଦି ମେଘ ନହେଲା ତାହେଲେ ଫସଲଟି ପୁରା ଶୁଖିକି ସରିଯିବ। ବାକି ମୁଁ କହୁଥିଲି କି ଯେହେତୁ ମୁଁ ଗୋଟେ ନୂଆରେ ଗ୍ୟାରେଜେଟେ ଖୋଲୁଛି। ତମର ସେଇ ରୋଲାଣ୍ଡ୍ କଲେଜ୍ ନିଷ୍ଟ୍ ପାଖରେ। ତ ତମେ ଯଦି ତମ ସାଙ୍ଗସାଥିମାନୁଙ୍କୁ ମତେ ଟିକେ ଦେଖେଇଥାନ୍ତ ଏ ଭାଇ ଆମର ଏଠି ଗୋଟେ ଭାଇଟେ ଦୋକାନ ଖୋଲିଛନ୍ତି ତା ପାଖେ ହେରେ ଯାଇକି ଆପଣ ସୁଲଭ ଦରରେ ଗାଡ଼ିର ସବୁ ପାର୍ଟସ୍ ତିଆରି କରିପାରିବେ ଏବଂ ନୂଆ ନୂଆ ଆଉ ପାର୍ଟସ୍ ବି କିଣି ପାରିବେ। ଏବଂ ସେକେଣ୍ଡ୍ ହ୍ୟାଣ୍ଡ୍ ଗାଡ଼ି ବି ମୁଁ ବିକି ଥାଉଛି ତ ମୋର ଟିକେ ସାହାଯ୍ୟ କର।
ହଁ କାହିଁକି ନୁହେଁ ଯଦି ଭଲ ଦୋକାନ ଖୋଲିଚି ସାଙ୍ଗଟା ତ ତାର ସାହାଯ୍ୟ କରିବା ମୋର ବି କର୍ତ୍ତବ୍ୟ ଉଆ ସବୁ ପକାର ସ ଯଦି ର ଖିଛ ସ ଉପକରଣ ତ ସବୁ ଯିବେ ସେଠି ଆ ମର କଲେଜ୍ ପାଖରେ କଣ ନାଁ ହଉଛି ସବୁ ଅଭାବ ରହୁଚି ଦ କାନ ବାଡ଼ିର ଅଭାବ ରହୁଚି। ମେନ୍ କରି ଖାଇବା ଜିନିଷ। ଆମେ ଆହୁରି ଗାଡ଼ି ତମେ ଯୋଉ କହିଲ ଦୋକାନ ଖୋଲୁଛ ଗାଡି ଗଡ଼ାର ବି ପ୍ରୋବ୍ଲେମ୍ ରହୁଚି ସବୁ। ଯଦି ସାହାଯ୍ୟ କରିପାରିବ ଏଟା ତ ଭଲ ଆଗା ଜରୁର ସାହାଯ୍ୟ କରିବି ହେଳାରେ କି ଛି ଥା ନାଇଁ।
ଆରେ ତମେ ଯେମିତି କହିଲ କି କିଛି ଦୋକାନ ପତ୍ର ବି ନାହିଁ। ଏମିତିରେ ବି ମୋର ଦୁଇ ତିନିଟା ସାଙ୍ଗ କହୁଥିଲେ ଦୋକାନ ଟିଏ ଖୋଲିବ ବୋଲି। ତ ସେଠି ଗୋଟେ ଭଲ କୋଲ୍ଡ ବାର୍ ଏବଂ ଏମିତି ଟୁକୁ ଟୁକିଆ ସମାନ୍ ଯେତିକ ପିଲାମାନଙ୍କର ଖେଳନା ଏମିତି ସବୁ ବିକିଲେ ହୋଇଥାନ୍ତା ବୋଲି ଭାବୁଚି। କିନ୍ତୁ ତମ କଲେଜ୍ ରେ କଣ ଶୁଣିଲି କେଟରିଂ ମଧ୍ୟ ଅଛି ତ। ସେଇଥିପାଇଁ ଟିକେ ଭାବୁଚି ଯେ ସେଇ କେଟରିଂରୁ ଯଦି ଭଲ ଖାଇବା ମିଳୁଥିବ ତାହେଲେ ଆମର ଏଠି ଆସିକି କିଏ ନବ। ଯଦି ତମର ସେଇ କେଟରିଂରେ ଟିକେ ଖରାପ ଖାଇବା ଥିବ ତାହେଲେ ଆମ ପାଖୁରୁ ଆସିକି ନେବେ ତମେ ଟିକେ କହିଲ କେମିତି ଖାଇବା ତମ କ୍ୟାଟରିଂ ର?
ସେଇ କ୍ୟାଟରିଂ ଯୋଉ କହିଲ କଲେଜ୍ ର ଖାଇବା କଲେଜ୍ ଯଦି ଏତେ ପଇସା ନଉଛି କଲେଜ୍ ଦେଇପାରିବ ତାର ସୁବିଧା ଅଛି। କିନ୍ତୁ ଲୋକ କଲେଜ୍ ରୁ ଅ ଧିକ ବାହାରେ ଖାଇବା ପସନ୍ଦ କରନ୍ତି କି କଲେଜ୍ ରେ ସୀମିତ ସମୟ ରହେ। ହୁଁ ହାଲୋ।
ମୁଁ କହିଲି ଶୁଭମ୍ ତମର ଟିକେ ନେଟୱାର୍କର ସମସ୍ୟା ରହିଲା ଆପଣ ଯେତେବେଳେ ଯୋଉ କହିଲେ କିଛି ମତେ ଠିକ୍ ସେ ଶୁଭାଗଲା ନାହିଁ। ମୁଁ ପଚାରୁଥିଲି କି ତମ କଲେଜ୍ ର ଖାଇବାଟା କେ ଏମିତି ରୁ କଁ ମୁଁ ସେଇଠି ଯଦି ଖୋଲ୍ ଲିବି ଦୋକାନ ଟିକେ ସେଲ୍ ହବ କି ନାଁ ନାହିଁ ନାଁ କଣ କୁହ?
ନାଇଁ ମୁଁ କଣ କହୁଥିଲି କଲେଜ୍ ରେ ସବୁ ସୁବିଧା ଅଛି କିନ୍ତୁ ଲ ପିଲାମାନେ କଲେଜ୍ ରୁ ଅଧିକ ବାହାରେ ଖାଇବାକୁ ପସନ୍ଦ କରନ୍ତି। କଲେଜ୍ ରେ ସୀମିତ ଖାଦ୍ୟ ମିଳୁଛି। ବାହାରେ ସବୁ ପ୍ରକାର ଖାଇବା ମିଳିପାରି ବୋଲି ର ଆଶା ରହୁଚି। ସେଥିପାଇଁ ସେମାନେ ବାହାରେ ହିଁ ଖାଉଛନ୍ତି ପ୍ରାୟ ପିଲା।
ଆଛା ଶୁଣ ତାହେଲେ ଗୋଟେ କାମ କରିବା ଆମେ ଟିକେ ଭଲ ଭଲ ଆଇଟମ କରିବା। ଏବଂ ସୁଲଭ ଦରରେ ଦବା। ବାକି ଆଉ ଗୋଟିଏ କଥା ମୁଁ ଚାହୁଁଛି ଯେ ଆଡ କରିବା ପାଇଁ ସେଇ ଏହା କି ଯେ ତମେ କଲେଜରେ ବହିକି ଖାଇବା ଅର୍ଡର କରିପାରିବ। ମୁଁ ଗୋଟିଏ ତ ଜାଣିଛ ମୋ ସାଙ୍ଗଟି ଆପ୍ ଡେଭଲପର ଅଛି। ସେଇ ଆପ ରେ ନୂତନରେ ତିଆରି କରିବ ସେଇ ଆପ ରେ ଆପଣ ଦଶ ଟଙ୍କା ରୁ ପନ୍ଦର ଟଙ୍କା ଭିତରେ ଡେଲିଭରି ଚାର୍ଜେସ୍ ଦେଇକି ଆପଣଙ୍କ କଲେଜ ର ରୁମ ଭିତରକୁ ବି ଅର୍ଡର କରିପାରିବେ। ତ ଏଇ ତିନୋଟି କଣ୍ଡିସନ୍ରରେ କଣ ମୋ ବେପାର ଉପରକୁ ଯାଇପାରିବ।
ହଁ ହଁ କାହିଁ ନୁହେଁ ପିଲାମାନେ ଆହୁରି ଖୁସି ହେବେ କି କିଏ ଜଣେ ଆସିକି ତାଙ୍କ ପାଖକୁ ଦଉଛି। ପିଲାମାନେ ଆଜିିକାଲିର ପିଲାମାନୋନେ ଅଳସୁଆ ନା ଯେତେ ପାଖକୁ ଜିନିଷ ତାଙ୍କୁ ସୁବିଧା ହଉଛି। ତାଙ୍କେ ଦଶ କେଇଶହ କୋଡିଏ ବି ସେ ଜାଗାରେ ଦେଇପାରିବେ। ପଇସା ର କିଛି ରହୁନି ଯାହା ତାଙ୍କୁ ଭଲ କାମ ମିଳିପାରିବ। ଭଲ ଫେସିଲିଟି ଯୋଉ କହୁଛନ୍ତି ସେଇଟା ମିଳିପାରିବ। ଆଉ ଯୋଉ ଖାଦ୍ୟ ରହୁଛି ତାହା ଟେଷ୍ଟେ ରହିଲେ ସବୁ ତମେ ଯୋଉ କହୁଛ ତମର ବେପାର ଠିକ ରେ ଚାଲିପାରିବ।
ତମେ ତ ଯାହା କହିଲା ମତେ ଶୁଭା ଗଲା କିନ୍ତୁ ମଝିରେ ଟିକେ କଟିଗଲା ଭଳି ଲାଗୁଛି। ତୁମେ ଟିକେ ନେଟୱାର୍କର ଜାଗାକୁ ଆସିଥିଲେ ଆମ ଦୁଇ ଜଣଙ୍କର କଥାବାର୍ତ୍ତା ପୁର ସିଏ ହୋଇଯାଇ ଥାନ୍ ତା ତମେ ମୋ କଥା ବୁଝିଥାନ୍ତ ମୁଁ ତମ କଥା ବୁଝିପାରନି। ଯେହେତୁ ଆମେ ଗୋଟିଏ ବେପାର ବିରେ କଥା ହଉଛନ୍ତି। ତ ଟିକେ ଯଦି ମାଘ ପଛ ଶୁଣିଲି ତାହେଲେ ମୋର ବହୁତ ଲସ୍ ହେଇପାରିବ ନା ସେଥିପାଇଁ ମୁଁ କହୁଛି ଟିକେ ଭଲ ନେଟ ଜାଗାକୁ ଆସିଲେ ପର ସ୍ପରରେ ଭଲ ସମ୍ପର୍କ ହେଇପାରିବ କଥାବାର୍ତ୍ତାରେ।
ହୁଁ ଆସିଲି ଶୁଭିଲା କି ଏବେ।
ହଁ ହଁ ବହୁତ ବଢିଆ କଥା ଶୁଭିଲା ଆପଣଙ୍କ ସେଇ ସ୍ଵର ସହିତ। ବାକି ମୁଁ ଯାହା ଯାହା ପଚାରିଲି କି ଆମର ସେଇ ମାର୍କେଟିଂ ସରି ସେଲସ ବିଷୟରେ ମୁ ମୁଁ କେମିତି କଣ ଉପଚାରି ତମକୁ ଯୋଉ ତଥ୍ୟ ଗୁଡିକ ମୁଁ ତମ ସାମ୍ନାରେ ରଖିଲି ସେଇଗୁଡିକ ଦ୍ଵାରା ମୁଁ ଠିକ କରିପାରିବି ନା ଭୁଲ କରିପାରିବି କହିଲେ?
ନାଇଁ ଠିକ କରିପାରିବ ଯଦି ଘର ପାଖ ପାଖକୁ ଆସି ରୁମ ପାଖକୁ ଆସି ଯଦି ପିଲାମାନଙ୍କୁ ଖାଦ୍ୟ ଜିନିଷ ଯୋଗେଇ ଦେଇ ପାରୁଛ ତ ତାର ଭଲ ଅସୁବିଧା କଣ ଅଛି ସୁବିଧା ତ ପିଲାମାନେ ସେଇ ସୁବିଧା ପାଇଁ ହିଁ ଜଗିଛନ୍ତି। ତମେ ଯୋଉ କହିଲ ଦଶ ଟଙ୍କା ଡେଲିଭରି ଚାର୍ଜ ଯା ରହୁଛି। ତ ଦଶ ଟଙ୍କା ଜାଗାରେ ଯଦି କୋଡିଏ ଟଙ୍କା ବି ଚଳିବ। ମାତ୍ର ପିଲାଙ୍କୁ ଯଉ ରହୁଛି ଖାଦ୍ୟର ଟେଷ୍ଟ ସେଇଟା ଠିକ ରହିବାର ଅଛି ସମୟର ବି ଠିକ ରହିବ ଅଛି ଠିକ ସମୟରେ ଯଦି ଆସ ଆସି ପାରୁଛି ଖାଦ୍ୟ ତ ବେପାର ବି ଠିକରେ ଚାଲି କରି ବୋଲି ମୁଁ ଜାଣେ ଯାହା ଜାଣେ
ଆରେ ମୁଁ ଶୁଣିଥିଲି ଯେ ତମର ଏଇ କଲେଜ ରେ ବହୁତ ସାରା ବ୍ଲଗର ମାନେ ଅଛନ୍ତି। ଡେଲି ବ୍ଲଗିଙ୍ଗ ଫୁଡ ବ୍ଲଗିଙ୍ଗ ଏମିତି ସବୁ କିଛି ଅଛନ୍ତି। ତ ମୁଁ ଭାବୁଥିଲି ମୁଁ ଯୋଉ ଦୋକାନ ଟା ଖୋଲିବି ସେଠି ଗୋଟେ ଏଟା ରୁମ ଟେ କରିବି। ସେଠି ଆମର ଫ୍ଲୁ ଫୁଡ୍ ବ୍ଲଗିଂ ପାଇଁ ଅଲଗା ରୁମ୍ ଥିବ। ଯାହାକି ବିନା ଆବାଜରେ ସବୁ ଆପଣ ରେକର୍ଡିଂ କରିପାରିବେ। ସେଠି ଗୋଟେ ଏସିର ବି ସୁବିଧା କରିବି ଚାରି ସାଇଡ଼ ଆମର ଧଳା ପ୍ରକାରର ଲାଇଟ ଲଗେଇବି ତ ଆପଣ କଉଠି କେମେ କ୍ୟାମେରାରେ ଟିକେ ଭଲ ଦେଖାଯିବ। ଏବଂ ଆପଣଙ୍କୁ ମଧ୍ୟ ଟିକେ ସୁବିଧା ହବ ଫୁଡ ବ୍ଲଗିଂ କରିବାରେ ଆଉ ଆପଣଙ୍କୁ ସେଠିକି ଗଲେ ଟିକେ ବଢିଆ ବଢିଆ ଖାଇବା ବି ଡେକୋରେଟ କରିକି ଦେଇପାରିବୁ। ମାନେ ଆମେ ଜାଣିପାରିବୁ ଯେ କିଏ ଫ୍ଲୁ ଫୁଡ୍ ବ୍ଲଗିଂ ପାଇଁ ଆସିଛି କିଏ ଖାଇବା ପାଇଁ ଆସିଛି। ଯେହେତୁ ତମର ସେଠି ଜାଣିଥିବ ବହୁତ ସାରା ଅଛନ୍ତି ବ୍ଲଗର ତମର ଭିଡିଓ ମୁଁ ଦେଖିଥିଲି ଏଇ ଦୁଇ ଦିନ ତଳେ। ଟେଗ୍ରାମରେ
ହୁଁ ହୁଁ।
ତାହେଲେ ଶୁଭମ ମୁଁ କହୁଥିଲି କି ମୋ ସବୁ ତଥ୍ୟ ତମ ସାମ୍ନାରେ ରଖିଦେଲି ଏବେ ଟାଇମ ବହୁତ ଅତିକ୍ରମ ହୋଇ ସାରିଲାଣି ତାହେଲେ ମୁଁ ରହୁଛି। ଧନ୍ୟବାଦ।
ଧନ୍ୟବାଦ।